କଣ ଗୋଟ୍
ହଅ କଣ କରୁଥିଲ?
ହଁ ପା ଆଜି ଦିନ୍ ନ ମାନେ ଏତେ ବ୍ୟସ୍ତ ଯେ ଆଉ ମୁଁ ଫୋନ ଫାନ୍ ବି କାହାକୁ କରନି। ଏଟା ଏଇ ସକାଳେ ପାଗ ହେଲା ଯେ, ଆଠଟା ସାରି ଇଏ ସିଏ ପୋଛା ପୋଛି ଇଏ ଫିଏ, ଏଟା ଧୁଆ ଧୋଇ ଯାହା କରିକି ମୁଣ୍ଡ ଧୋ ଯାଇକି କଣ କର ତାପରେ ରୋଷେଇ, ରୋଷେଇ କର-କରଛି ପୁଣି ମାମ୍ ମୁଁ ଆଇଲେ ମାମୁଁଙ୍କ ପାଇଁ ପୁଣି ଆଉ କଣ କର, ସିଏ ଖାଇଲେ ଖାଇସାଇଲେ ତ ଜ ଜଷ୍ଟ ସମସ୍ତେ ଖାଇସାଇଲେ ଗନି ବ୍ୟାଙ୍କ ବ୍ୟାଙ୍କରୁୁ ଆସିଛି, ତାପରେ ଟିକେ ମୁଁ ଗଡିବି କଣ ଦେଖିଲାଅଳକୁ ଶୋଇଲାଳକୁ ଇଏ। କଣ କହିଲ ବର୍ଷା ଉଠେଇଲା। ବର୍ଷା ଉଠେଇଲା ଆଉ କାଲି ଜୋରରେ ବିଜୁଳି ଘଡଘଡି ସେ କବାଟ ଇଏ ଦେଇଦେନି ତାପରେ ଯାହା ସବୁ ପଡି ଥିଲା ତାକୁ ଭାଙ୍ଗି ରଖ ଏଟା ପକା ହେଟା ପକା।
ହୁଁ ଆମର ବା ସେମିତି ଜୋରେ କାମ କୁ ଏକାଠି ଆଉ ସବୁ ପୋଛ ତାକୁ ସବୁ ବାଗା। ତାପରେ ମୋ କର ଖାଇ ଯାଇଛି ଯେ, ମୁଁ ଆଉ ଆଜି ଆଉ ଚାଲିିପାରୁନି କାଲି ଅଧିକଟିିକେ କାମ ହେଇଗଲା ଆଜି ଆଉ ସମୁଦାୟ ଚାଲି ପାରିଲିନି ଖାଲି ନଡିଆ ତେଲ ମାରି ମାରି ମାରି ମାରି ତାପରେ ଏପଟ ସେପଟ ହେଇ ହେଇ ହେଇ ହେଇନା ହେଇ ଖାଇକି ଶଇଲା ସମସ୍ତେ ବାସନ ପଡିଛି ଯେ କସିକି ତିନି ଚାରି ମାଣ୍ଡିଆ ଖଣ୍ଡେ ହବ ମୁଁ କହିଲି ଯାହା ଯୋଉଠି ପଢିଛି ପଢିଥାଉ ମୁଁ ଉଠେଇ ପାରିବିନି ଯାହା ଯାହା କରିବି ଯାଇ କାଲି କରିବି।
ଆମର ଦି ତିନ ଦିନି ହବ ବନ୍ଧୁ ଆସିଛନ୍ତି ଯେ ଏଇ ପୁଣି ଆଜି ସେଇ ସିଏ ଆସିଥିଲେ ତାପରେ ଏଇ ସନ୍ଧ୍ୟା ବେଳକୁ ଏଇ ତାଙ୍କ ଦାଦା ଆସିଛନ୍ତି। ତାପରେ ସିଏ ଅଛନ୍ତି। ସେ ପୁଣି କାଲିକି ଯିବେ ପୁଣି ତା କାଲି ତାଙ୍କ ମାମୁଁ ଆସିବେ।
କଣ କରିଚ କି ରୋଷେଇ? ଖରା ଦିନ୍ ଖରା ଦିନ କଣ ଦେଖେଇବ?
କଣ କହିଲ ସୁ
କହୁଥିଲି ଖରା ଦିନ ଟା କଣ ରୋଷେଇ କରୁଚୁ। ହଁ ଆଖି ବୁଜ।
ଆଜି କଣ ରୋଷେଇ କଣ ହେଇ ସକାଳେ କରାହେଇଥିଲା କରିଥିନି କୋଳଥ ଡାଲି ଆଳୁ ଭର୍ତ୍ତା ଆଉ ଶାଗ କରିଥିନି ତାପରେ ପୁଣି କଲି କଦଳୀ ଭଜା ଇଏ ଛତୁ ଭଜା। ଆଉ ସାଲାଡ କରିକି ଦେନି ସେ ଖାଇଲେ ଆଉ ସେଇ ଇଏ ଟିକେ ଟିକେ ଥିଲା ସେ ତାପରେ ଙ୍କର ଇଟିଲି ଆଉ ଘୁଗୁନି ନେଇକି ଆସିଥିଲେ ଯେ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
ଆଉ ଦେଖିଲା ବେଳୁ ଟିପିନିଏ ଆଣିଥିଲେ। ଆମର ପୁରା ବଡ । ଇଏ ତାଙ୍କର ଯୋଉ
ଆଖି ବୁଜି ଦଉନୁ ନାକ ବୁଜିଦେ ନାକ ବୁଜିଦେ। ହୁଁ। ହଁ ପା।
ହଁ କଣ ଦେଖିଲା ବେଳକୁ ତାଙ୍କ ଘର ସମସ୍ତେ ସେମାନେ ଟିକେ ଟିକେ ଭାଇ ଆଉ କିଏ ଜୟ ଖାଇଛନ୍ତି। ଆଉ ତାପରେ ଦେଖିଲା ବେଳକୁ ଏତିକି ମୁଁ କହଲି ଏରା ହବନି ତାଙ୍କ ଘରକୁ ଖାଲି ଦେଇଦିଅ ଗୁରୁ ରୁଟି ପଛେ କରିଦେବି ଖାଇଦେବେ ଆଉ ତରକାରୀ ହବନି। ବୋଉ କହିଲେ ନା ତାଙ୍କର କହିବେ ତମେ ଆଉ କଣ କରିକି ଖ ପଛେ କିନ୍ତୁ ତାଙ୍କ ଘରକୁ ଦିଆଯିବ ତା ଘରୁ ତାଟିଏ ବାଢିକି ଦେଲା ସେ ତାଙ୍କର ବୁଝନ୍ତୁ କଣ କେମିତି ଖାଇବେ ଇଟିଲରେ କଣ ଖାଇବେ ଏଇନା କରିମି ଆଠଟା ହେଲାଣି, ପୁଣି ଇଏ ଆସିଲେ ଯେମିତି ଆଠଟାରେ ପୁଣି ଗଲେ ଆଣିଲେ ସେ ମୀ ମିକ୍ସ ଭେଜ୍ ସେ ମିକ୍ସ ଭେଜ୍ ଛତୁ ଥିଲା ସେରା ଆଳୁ ଭର୍ତା ଆଉ ଏଇ ମଟର ତରକାରୀ ଦେନି ତାଙ୍କୁ
ଆଖି ବୁଜୁନୁ ଏଗାରଟା ରାତି ବାଜିଲାଣି।
ହୁଁ।
ଛୁଆ ଟା ଯେ ହଇରାଣ କରୁଛି ଖାଲି କହିବୁ ବିରକ୍ତ ଲାଗୁଛି। ଶୋଇନା ଆସିକି ଏଗାରଟା ବାଜାଣି ତୁ କଣ ଖାଇବୁ ଟିକେ କୋଉଠି କଣ କରିବୁ ନା ଜଗିକି ଧରିକି ବଇଥିବୁ ମୁଁ ଯୁଆଡେ ଯିମି ନା ସେ ଡିଉଟି ପଳାଉଛନ୍ତି। ଯୁଆଡେ ଯେମିତି ହଗିଗଲେ ଯିବ ମୁତି ଗଲେ ଯିବ କୋଉଠିି କଣ କଲେ ଯିବ ଖାଲି ଗାଣ୍ଡିଏ ଗାଣ୍ଡିଏ ଗାଣ୍ଡିଏ ଧାଇଁଛି।
ଏ ତାକୁ ଆଣି କି ଏଠି ଛାଡିଦିଅ।
ହୁଁ।
ତା କହୁନ କ ତୁ ଯୋଉ ପଳା କ କ ଘରଉ।
ପାଣି ପେଇ ଦେଇକି ଛାଡିଦବ ଯେ ଏକାଥରେ ନିଜେ କହିବ ସେ ତାକୁ ନେଇଯା ଆଖି ବୁଝୁ।
ମୋ ସ୍ଵାମୀ ତାଙ୍କର ଘଙ୍ଗୁଡି ମାରୁଛନ୍ତି।
ହୁଁ ଏଟା କଣ ମାନେ ଚଉଦ ଟା କଲ୍ ଶହେ ଅଶୀ ମିନିଟ୍।
ଏଥିରେ କୁହନ୍ତିନି କିଛି।
ଓ ହୋ। ଆଉ
ଟୋଟାଲି ଶହେ ଅଶୀ ମିନିଟି।
ହୁଁ।
ଚଉଦ ଟ ନା ପନ୍ଦର ଟା ବା
କେତେ କେତେ ମିଣ୍ଟ ପୁଣି ହବା ଦରକାର।
ଦଶ ମିନିଟ ହଁ ଦଶ ମିନିଟ୍ ଭି ଭତରେ କଥା ହବ।
ହୁଁ ହୁଁ। ଚ ଆ ଚଉଦ ଦଶା ତ ଚାଳିଶ ଶହେ ଚାଳିଶ ମନିଟ ଟା ହେଲା
ମୋର ଆଜି ଆସିଛି ଶହେ ପଞ୍ଚାନବେ ଟଙ୍କା ନା ଶହେ ପଞ୍ଚାନବେ ନା ଶହେ ବୟାନବେ ଟଙ୍କା।
କଣ ଫନ ପେ କୁ।
ଏ ଚିକିର ଅଧିକ ଆସିଛି ଚିକିର ତିନିଶ ତିନିଶହ ନାଣ ଆସିଛି।
କଣ ଫୋନ ପେ କୁ ଆସୁଛି ପଇସା।
ଆଁ ଫୋନ ହଁ ସେ ଫୋନ ପେଗୁ ଆସୁ
କଣ କହ ତମ ଏଇ କଲ୍ ଏଟା କମ୍ପ୍ଲିଟ ହେଇଗଲାଣି
ନା ମ କଲ ପଇସା ଟା ଆସିନି।
ଆଉ କଣ ପଇସା ଆସିଛି।
ଏଟା ଇଏ ପଇସାଟା ଆସିଛି। ଏରା ଏଇ ଯୋଉ ଆର ଆଉ ଗୋଟେ ଆଉ ଗୋଟେ କାମ କାଲ କାଲି ଦେଖିବ ତମର ବି ଆସିଯାଇ
କାମଡ଼ା
ହଁ ଦେଖ ରଖିବ ସେଇଟା ରିଫ୍ରେସ ମାରୁଥିବ। ତାପରେ ଲେଖିଥିବ ଓଡିଆ ଟ୍ରାନ୍ସକ୍ରିପସନ। ଏଇ କଥାଟା ଆସିବ ତମେ ଓଡିଆରେ ଲେଖିବ।
ମୋର ଅସି ଫେଣ୍ଡଆଉକଲ ହଁ କଟେ ଓଡିଆ ବି ଲେଖୁଛି ଫ୍ରେଣ୍ଡ ଆଉ ଓଡିଆ।
ଆଁ
କଣ ଗୋଟେ ଲେଖୁଛି ମୁଁ କହମି ତମ ସ୍କ୍ରସଟ ଛାଡ଼ିବି। ମୁଁ ବୋଲି ମାସୁ ମାସ ଦେବ ନାଣ ପଇସା
ଏଟା ମୁଁ ଜାେ କେଦିନି ସାତରୁ ଚଉଦ ତ କୁର୍ସି ଦିନି ଏ ତର
ତା ତରେ କେଉଦ ଦିନ ଭିତର ଲ ଖଛିେ
ପଇସା ନା କଣ କନୁ ଆଉ ଦେବ ଦେବଗଡ ଯାଇଛନ୍ତି।
ଥିଲା
ରୁଟି ଖାଇଥିଲୁ ଡାଲମା ଖାଇଥିଲୁ ଭଜାବ କରିଥିଲି ପିଆଜିାରଲେ ଖାଲି ଖୁ ଖାଇଲୁ ତଳୁ କଣ ହେଲାଣି ଆଉ ଭୋକ ହବ ନା ସବୁ ଦି ଦି ପଟ ରୁଟି ଖାଇକି ଶୋଇ ପା ଉଠିକି ଉଛୁଷଷା ବଷା ଲାଗିଛି ଲାଗଛି ଲାଗ
େ ଏଇନା ଖାଇଲୁ ଶାଗ
ଆଗ ଭୁଝେଇଥିଲୁ ଆଉ ଖାଇଲୁ ହାଲୋ
ହଁ
ହ୍ୟାଲୋ
ହଁ କୁହ।
ହ୍ୟାଲୋ
ଆଉ।
ତୁ ବୁ ନେଇକିଥା
ଫୋନ କରିଥିଲ
କଣ
ବୋଉ ସହିତ କଥା ହେଇଥିଲା ନା।
ବହୁତ ସୁଧ ହଁ ମ ଦେହ କଣ ନଥା ହେଇଛି ତାାଇ ମଝ କାଇକ କି କାହା ସେ ତ
ଖାଇବାକୁ କେତେ ଜଣ ଛୁଆଙ୍କୁ ଦେଲ ଖାଇଆକୁ?
ହଁ ଗୋଟେ କଣ ଗଣିଛୁ ମାଣ୍ଡିଏ ଦଶ ପାଞ୍ଚ କେଜି କରିଥିଲୁ ଖେଚୁଡ଼ି ଆଉ। ଡାଲମା ହବ ସେଇ ସା ହଜାରେ।
ଓ ହୋ।
ହୁଁ ଆଉ କିଏ ଜେ ଗୋଟେ ଝିଅ ଟେ ହି ମଜା ଝିଅଟି ମତେ ଫୋନ କରିଥିଲା କାଲି।
କାଲି।
କଲ ରେ କରିଥିଲା କଲ ରେ କହିଲା
କିଏ ମଝି ପାରିଲେ। ଝିଅଟେ
ହୁଁ ତା ନା ଟା ମୁଁ କଣ କହିଥିଲା? ଜେ ମୋର ଆଉ ମାନେ ନାହିଁ। ସୀମା ହେଇଥିବ ହଁ। ହେଲା ଯୋଉ ଯୋଉ ମାନେ।
ଆଜି ଗୋଟେ ଆଜି ମତେ ସେ ସୀମା ପୁଣି କରିଥିଲା ପୁଣି। କରିଥିଲା ଏଇ କଲ ଯେ ମୁଁ ତ ମେସେଜ ତ ଆଜି ଦିନ ମାନ କାହାକୁ ଫୋନ ନା ଫାନ।
କ କେମିତି କରିବୁ କାହା ସହ କାହାକୁ?
ଏଇନା ଆସୁଛି।
ନଅ ମୁଁ କହିଲି କେମିତି କରିବୁ ଫୋନ?
ଉଁ।
ମୁ କହିଲି କେମିତି କରିବୁ ଫୋନ, ଏ ତ ସବୁ ଗ୍ରୁପରେ ଅଛନ୍ତି, ସମସ୍ତଙ୍କୁ ଭେରାଏ ଲେଖାଏ ଲଗେଇବୁ ନା କଣ?
କଣ କହିଲ?
କଲେ ସମସ୍ତଙ୍କୁ ଭେରାଏ ଲେଖା ଲଗେଇବୁ ଫୋନ।
ହଁ।
ଯେତିକି ନମ୍ବର ଆସିବ।
ସମସ୍ତି ଙ୍କୀ ଭେରାଏ ଲେଖାଏ କଣ ତମେ ମତେ ଦିନରେ ଦିଥର ତିନି ଥର କରିପାରିବ କିନ୍ତୁ ଟାଇମ ଛାଡ଼ିକି ଆଉ ସକାଳୁ ଥର କରିଦବ, ଗାଧୁଆଳ ଥରେ, ରାତିରେ ଥରେ, ଏମିତି କରିଦବ।
ହଁ ହଉ ତାହାଲେ ଆ ହେଇଗଲାଣି ତ ଦଶ ମିନିଟ ମୁଁ ନହେଲେ ରଖୁଛି।
ଇଆ ଓ ଯୋଉ ଇୟାର ତ ହବନି ଆର୍ଯ୍ୟର ହବନି। ହ ଆଉ ଦେଖିବା ଦେଖ।
ହଉ ତାହେଲେ ହେଇଗଲାଣି ଟାଇମ ମୁ ରଖୁଛି ଆ।
ଏଇ ଏଇଟା କାହାକୁ କହିଚ କି?
ନା ନା ମୁଁ ହେରା କାହାକୁ କହବି ନାଇଁ ଏଇନେ। ନାଁ ନାଁ ମୁଁ କାହାକୁ କହିନି।
ମନା କରୁଥିଲା କହିଲା କହିବୁନି କାହାକୁ ବୋଲି।
ନା ନା ମୁଁ କହିବିନି କାହାକୁ।
ହଁ ହଉ ତାହାଲେ ରୁହ ପରେ କଥା ହବା।
ହଁ